ହୁଁ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଥିଲେ?
ସୁବିଲା?
ଆଜ୍ଞା।
ଆପଣଙ୍କ ନେଟ୍ ଠିକ୍ ଅଛି ତ?
ହଁ ହଁ ଠିକ୍ ଅଛି ଆପଣଙ୍କୁ ସୁବୁଛି?
ଆପଣ ଏତେ ଟାଇମ୍ କେମିତି ନିଅନ୍ତି କଲ୍ ଉଠେଇବାକୁ।
ମୁଁ ଟିକେ ଆପଣ ମାନେ ଆଉ ଜଣଙ୍କୁ କଲ୍ କରୁଥିଲି ତ। ଏଇଥିରେ ତ ଟିକେ
ଆଁ?
ଟିକେ ହୁଁ।
ଆଉ କଣ ଖାଇ ସାରିଲେଣି? ଆଁ?
ନା ମୁଁ ଆଜି ଖାଇନି ଆଜି ଟିକେ ମୋର ଉପାସ ଅଛି ଆକ୍‌ଚୁଆଲିରେ
ଆପଣ ସମ୍ବଲପୁରିରେ ଟିକେ କଥା ହଉନାହାନ୍ତି?
କଣ ପାଇଁ ମୁଁ ସମ୍ବଲପୁରି ନୁହେନ୍ତ?
ଶିଖିଛନ୍ତି ତ?
ମୁଁ ନା ପା ନା ମୁଁ ଶିଖିନି ମୁଁ ତ ଯାଜପୁ ପୁର ର ମୁଁ ମତେ ଆପଣ ପ୍ରିଭି ପ୍ରିଭିୟସ୍ ଥର କହିଥିଲେ ଆପଣ ବଲାଙ୍ଗୀର ର ଆପଣ ଟିକେ କୁହନ୍ତୁ ସମ୍ବଲପୁରୀ?
ନାଇଁ ମତେ ଆସେନି।
ତ ଆପଣ ତ ବଲାଙ୍ଗୀରର।
ନାଇଁ ମୁଁ ଏମିତି ହିଁ ମାନେ ପ୍ଲସ ଟୁ ପରେ ଯାଇଥିଲି ଯମା ଦଶ ମାସ ରହିକି ଆସିଥିଲି ଯେ ମୁ କିଛି ଶିଖିନି।
ତ ଟିକେ ହେଲେ ମାନେ ଟିକେ ତ ଶିଖିଥିବେ କେହି ତ ସାଙ୍ଗ ଥିବେ ବଲାଙ୍ଗୀରି ର। ତାଙ୍କଠୁ ଶିଖିଥିବେ।
ତା ଙ୍କସି
ଖଣ?
ଟାଁକଷି
ମାନେ କଣ କହିବାକୁ କଣ ଚାହୁଁଛ?
କାଣା କାଣା କରୁସି?
କହିବାକୁ କଣ ଚାହୁଁଛନ୍ତି ଟିକେ ଆପ
କଣ କରୁଛ? କଣ କରୁଚ?
କଣ? କାଣା କରୁଚୁ?
ହଁ, କାଣା କରୁଛୁ?
ଆଉ ଯଦି ଆପଣ ରେସପେକ୍ଟ ହୁଁ। ଅଭିପସାନି କେ ସବୁବେଳେ ମୋତେ ଫୋନ କରିସି।
ଓହୋ! ପରେ ଜଷ୍ଟ
ହୁଁ।
ଭଲ ବଢିଆ ମୁଁ ଧୀରେ ଧୀରେ ଶିଖି ଗଲିନି ଶିଖି ଯିବି ଆଉ।
ଓହୋ ଆଉ ଆପଣ ଶିଖିବାକୁ କଣ ପାଇଁ ଚାହୁଁଛନ୍ତି ଯେ?
ନାଇଁ ମତେ ଟିକେ ଭଲ ଲାଗେ।
ଆଚ୍ଛା ଭଲ ଲାଗେ କଣ ପାଇଁ ଭଲ ଲାଗେ?
ଏମିତି ନୂଆ ନୂଆ ଲାଙ୍ଗୁଏଜ ଶିଖିବାକୁ ଭଲ ଲାଗେ ଟିକେ ଆଉ।
ଆଉ କୋଉ କୋଉ ଲାଙ୍ଗୁଏଜ ଶିଖିଛନ୍ତି ଆପଣ?
ହିନ୍ଦୀ। ଆଉ ତେଲୁଗୁ ଆଉ ଆଉ ବଙ୍ଗାଲି।
ତେଲୁଗୁ ଟିକେ କହିଲୁ?
ଏତେ ଙ୍କାଡୋ ଓ ଓ।
ଆଉ ବଙ୍ଗାଲି?
ଆ ଆମେ ପାଣିି ଖାବୋ।
ଜଲ ଖାବୋ।
ହଁ ଏକାତା। ତମେ ଭୁଲ କାଇଁ ଧରୁଛ ମୋର ମୋ ମୁଁ ଯାହା କହୁଛି ସେଇଟାକୁ ହିଁ ବୁଝ ଭୁଲ ଧରନା।
ନା ନା ମତେ ଆକଚୁଆଲି ଭୁଲ ଧରିବା ପାଇଁ ମଜା ଲାଗୁଛି ତ ଧରି ଦଉଛି।
ନାଇଁ ଆପଣ ମଜା ନିଅନ୍ତୁନି ବାସ୍ ସିରିଏସ ରେ ମୋ କଥାକୁ ଦେଖନ୍ତୁ।
ନୋ ନୋ ନୋ ନୋ ମୁଁ ତ ମଜା ଲାଗୁଚି।
କଣ?
ନା ମତେ ମଜା ଲାଗୁଛି ତ ମୁଁ ଧରିବି।
ହଁ ଆପଣଙ୍କର ବଧେ କାଲି ଏକ୍ଜାମ ଅଛି?
ଆପଣ ମତେ ଷ୍ଟକ୍ କରୁଛନ୍ତି କି ଆପଣ ଜାଣିଲେ କେମିତି?
ନାଇ ଷ୍ଟକ ନାଇଁ ମୁଁ ଏମିତି ବସ କହୁଥିଲି କି ଏକ୍ଜାମ ଅଛି ତ ପଢାପଢି କେମିତି
ଆପଣ ଆମ ବିଷୟରେ ଏତେ କେମିତି ଜାଣିଛନ୍ତି ଆପଣ ମତେ ଚିହ୍ନିଛନ୍ତି କି?
ହଁ ହଁ ଚିହ୍ନିଛି ଆଉ ଇନଷ୍ଟାରୁ।
କେମିତି ଓହ
ଇନଷ୍ଟା ସରୀ ବହୁତ ଯାଜପୁର ସାଙ୍ଗ ଅଛନ୍ତି ତ ସେଥିଲାଗି।
ଆଚ୍ଛା ଆପଣ ବୋଧେ ଯାଜପୁରରେ ବି ଥରେ ମତେ ଦେଖିଥିଲେ ବୋଧେ। ମତେ କାହିଁ ସେମିତି ଟିକେ ଲାଗୁଚି।
ଯାଇଥିଲି ଯାଜପୁର ଆଉ ସେଠି ଦେଖିଥିଲି ଆପଣଙ୍କୁ।
ଆପଣ ମୋ ପଛରେ ପଛରେ ଆସୁଛନ୍ତି ତାହାଲେ?
ନାଇଁ ନାଇଁ ଏମିତି ନାଇଁ କି ଫଲୋ କରୁନାହାନ୍ତି ମାନେ କିଛି ନାହିଁ କଣ ଚାହିଁବ। କିଛି ନାହିଁ।
ଆଚ୍ଛା।
ଆଉ ଆପଣ କେବେ ବଲାଙ୍ଗୀର ଆସୁନାହାନ୍ତି?
ଯିବା ଆଉ ମତେ ଆକଚୁଆଲି କେବେ ବଲାଙ୍ଗୀର ଡାକନ୍ତିନି ତ କଣ ପାଇଁ ଯିବା ଆମର ତ
ଆପଣ ସେଇ ସାଇଟ ରୁମ ଟା ଆପଣଙ୍କ ସେ ସାଇଡ ରୁମ ଟା କଣ ଫିଲପ୍ ହେଇଗଲାଣି?
ହଁ ଯୋଉଟା ଫିଲପ ହେଇନି ତାକୁ ୱାର୍ଡେନ ପୁରା ବଡ଼ ତାଲାଟେ ଲଗେଇଦେଲେଣି ଆଉ।
ସେଦିନ କେମିତି ଲାଗିନଥିଲା।
ହୁଁ ଟିକେ ରୁହ ତ ହଁ ରକ୍ଷା ସହିତ କଥା ହେଇ। ସେ ନିଜେ ଆସିଥିଲା। ହିଟଡ ଆର୍ଗୁମେଣ୍ଟ ହେଲା। ଟିକେ ଆର୍ଗୁମେଣ୍ଟ ଟାଇପ ର ହେଲା। ମତେ ତ କିଛି ଶୁଭାଗଲାନି, ରକ୍ଷା ଆସିଥିଲା, ମୁଁ ଜାଣିକି ବୋଧେ କାନରେ ଲଗେଇଥିଲି। ଆସିଥିଲା। ମୁଁ କଣ କହିବି ଭାବିକି ମୁଁ ଚୁପ୍ ଥିଲି। ମୁଁ କଣ କହିଥାନ୍ତି?
ହୁଁ ଟିକେ ରୁହ ଆସୁଛିୁ ମୁ।
ହୁଁ ଟିକେ କଥା ହେଇକି ଯଷ୍ଟ ଆସୁଛି ମୁ। ହଉ ହ୍ୟାଲୋ।
ହଁ
କୁହନ୍ତୁ।
କେମିତି ସେଦିନ କେମିତି ଖୋଲା ଥିଲା।
ସେଦିନ ଜଷ୍ଟ ଆମେ ଆସିଥିଲୁ କି କେମିତି କଣ ପାଇଁ ଯେ ଏଇ କାଲି ଆଜି ସ କଣ କହିଲ, କାଲି ସକାଳୁକୁ ଦେଖିଲା ବେଳକୁ ହିଁ ବନ୍ଦ କରିଦେଇଛନ୍ତି।
ହୁଁ ହୁଁ।
ଡରିଗଲେ ବୋଧେ ଆଉ।
କାହାକୁ ମତେ?
ମତେ ମତେ ଡରିଗଲେ।
ହଁ ତମକୁ। ସେ କଣ କ୍ୟାମେରା ରେ ତମକୁ ଦେଖୁନଥିବେ।
ଆମ ହଷ୍ଟେଲ ଭିତରେ କ୍ୟାମେରା ନାହିଁ।
ଓ।
ହୁଁ।
ଭଲ ଆମର ଅଛି ହେଲେ।
ଗର୍ଲସ୍ ହଷ୍ଟେଲ। ତ ନାହିଁ।
ସେଇଟା ଭଲ କଥା।
ହଁ ପା।
ଆଉ ଆପଣ ଖାଇ ପି ସାରିଲେଣି ନାଇଁ।
ହୁଁ ଆକଚୁଲି ଖାଇନି ମୁଁ ଆଜି ମୋର ଉପାସ ବୋଲି ମୁଁ ଆପଣଙ୍କୁ ଷ୍ଟାର୍ଟିଂ ରୁ କହିଥିଲି ହେଲେ ବୋଧେ ଆପଣ ମୋ କଥା ଧ୍ୟାନ ଶୁଣୁନାହାନ୍ତି, କଣ କରିବ ଆଉ ଆପଣ ତ ଚାହୁଁନାହାନ୍ତି ଶୁଣିବା ପାଇଁ ଆଉ ଥାଉ ଆପଣ କହିବି ଆଉ।
ନାଇଁ ନାଇଁ ମୁଁ ଭୁଲି ଯାଇଛି ଟିକେ।
ହୁଁ ଆଉ ଆପଣ ଖାଇଲେନି?
ହୁଁ ମୁ ବିରିୟାନୀ ଖାଇଦେଇଛି। ଚିକେନ ବିରିୟାନୀ ହଁ ମ ରାତି ରେ ଖାଇଦିଏ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି, ଆପଣଙ୍କର?
ହଁ।
ଆଉ ଆପଣ କେବେ ପଢାପଢି କରିବେ କାଲି ତ ଏକ୍ଜାମ କଣ ପଢାପଢି କିଛି କଲେଣି ନା ନାଇଁ।
ହେ ମୋ ଏଗଜାମ ହେଲା ଯେ କଣ ହେଲା ଦେଇକି ଆସିବା ଆଉ ଯାହାହେଲେ ଦେଖାଯିବ ଆଉ।
ଦେଖନ୍ତୁ।
ଏମିତି ମୋ ସାଙ୍ଗ କୁହନ୍ତି ମୁଁ ବି ତାଙ୍କ କଥା ଟିକେ ମାନି ଦଉଛି ଆଉ।
ଓହୋ ନାଇଁ ସେମିତି ଭଲ ନୁହ ଜମା ପାଠ ଟିକେ ପଢିବେ ପାଠ ପଢିଲେ ଆଗକୁ ଯିବେ ବଡ ମ
ମୁଁ ସାଙ୍ଗଟେ ତ କହିଲା ଆଉ ଟୋଟାଲ ଯାଇକି ସେଇଠି ଦେଖାହବ କଣ ଆସିବ ଯେହେତୁ ମୁଁ ବି ତାଙ୍କ କଥା ଟିକେ ମାନି ଦେଇଛି ଆଉ। କି ସେ ତ ଟପର ଛୁଆ ସେ ଯଦିଡ ନାହାଁନ୍ତି
ଓ ଉ। ହଁ ଦେଖନ୍ତୁ କାଲି ଫେଲ ଫାଲ ହେଇଯିବେ ଯଦି ସରିଲା ଆଉ ସେ ସାଙ୍ଗ ପିଠୀ ରେ ପଡିବେ ଆଉ।
ଏଥିରେ କିଛି ପାସ୍ ଫେଲ ନାହିଁ।
ଆରେ ଯେମିତି ବି ଯାହାବି।
ସେ ସାଙ୍ଗ ପିଠିରେ କାଇଁ ପଡିବେ। ସିଏ ତ ଅଛି ଆଉ।
ହଉ। ଆଉ ଆପଣ ଡ୍ୟାନ୍ସ କରନ୍ତି, ଡ୍ୟାନ୍ସ ନାଚନ୍ତି?
ହଁ।
କଣ ନାଚନ୍ତି ମାନେ
କଥକ।
ତଥ ହଁ କୋ କେବେ ହଁ ନାଚିଲେ ମତେ କେବେ ଦେଖେଇବେତ?
ନା କେମିତି ଆଉ ଦେଖେଇବି? ଏଇଠି ଦେଖେଇବିନି ଆଉ।
ଦେଖେଇବେନା।
ନାମୋ।
ନାଁ ନାଇଁ ଡା ନାଚ ଭଲ ଯଉ ନାଚିଲେ ଭଲ ଆଉ। ଆମେବି ଦର୍ଶକ ମାନେ ଦେଖିବେନିତ ଆଉ କିଏହିଁ ଦେଖିବେ ଆପଣ
ଆଚ୍ଛା ଏମିତି କଥା।
ହୁଁ ଏମିତି।
ତ ଆପଣ ଡ୍ୟାନ୍ସ କରନ୍ତି?
ମୁଁତ ଡ୍ୟାନ୍ସ କରେନି ସେମି ତି ମନ ହେଲେ କେତେବେଳେ ବାହାଘର ଡ୍ୟାନ୍ସ ହଁ ଗୀତ ଗାଏ ଟିକେ।
ତ ଆପଣତ ଆପଣବିତ ଗୀତ ଗାଇକି ଆପଣଙ୍କର ଦର୍ଶକ ମାନେ ଶ୍ରୋତା ମାନଙ୍କୁ ପଠେଇବା କଥା। ଯୋଉମାନେକି ଆପଣଙ୍କୁ ସବୁବେଳେ କୁହନ୍ତି।
ହୁଁ। ହଉ ଟାଇମିବି ହେଲାଣି ରଖୁଛି ମୁଁ ଯାଅ ଆପଣ କଣ କରିବେ ମୁଁ ଏଠିକି ଯାଉଛି ଆଉ।
କଣ ଆପଣଙ୍କର କିଛି କାମ ଅଛିକି?
କାମ କାମତ ନାଇଁ ଫୋନଟା ଆଣିଥିଲି ଫେରଇବି ପୁଣି ଆଉ।
ଆଛା ଆଛା ବାଇ ଶୁଭ ରାତ୍ରି।
ରଖୁଚି ଆଃ।
ହୁଁ।
ହାଲୋ।